ଶୁଭ ସନ୍ଧ୍ୟା!
ଆଉ ଆପଣ କଣ କରୁଛନ୍ତି?
ମୁଁ ଏ ବସିକରି ଆମର କାମଗୁଡିକୁ କାର୍ଯ୍ୟାଳୟ ଟିକେ ଦେଖୁଥିଲି ଟିକେ ତାର ମାନେ ବ୍ୟସ୍ତବିବ୍ରତ ଭିତରେ ଟିକେ ଥିଲି ତ, କ କୁହନ୍ତୁ ଆଉ।
ଯେହେତୁ ମୁଁ ତୁମକୁ କରୁଛି ତ ମୋର କିଛି ଅସୁବିଧା ହେବ ନାହିଁ। ସେଇଥିରେ କିଛି ହେବ ହେବ କିନ୍ତୁ ସା ଚିନ୍ତା ନାହିଁ। ସେଇଟା ମୋତେ ମିଳିଯିବ ସେ ପଇସା। ଆଉ ଛାଡ ଆଉ କିଛି ଖାଇବା ପିଇବା ହେଲାଣି?
ଖାଇବା ପିଇବା, ନା ଖାଇବା ପିଇବା କିଛି ହେଇନାହିଁ। ଘରେ ପଚାରୁଥିଲେ। ମୁଁ ମନା କଲି ଆଜି ଟିକେ ଖାଇବାକୁ ମୋତେ ଟିକେ ଇଚ୍ଛା ନାହିଁ ତ।
କାହିଁକି ଇଚ୍ଛା ନାହିଁ। କିଛି ବାହାର ଖାଦ୍ୟ ବୋଧେ ହୁଏ ଖାଇ ଦେଇଛନ୍ତି ଆପଣ।
ନା ବାହାର ଖାଦ୍ୟ କିଛି ଖାଇନାହିଁ। ଲଗାତାର ଦିଇଦିନ ହେଲା ଟିକେ ବାହାର ଖାଦ୍ୟ ଖାଉଥିଲି। ସେଥିପାଇଁ ଆଉ ଇଚ୍ଛା ହେଉନାହିଁ। ଖାଇବା ପାଇଁ କିଛି।
ହଁ, ହଁ ଦିଇଦିନ ହବ ଆପଣ ବୋଧେ କୁଆଡେ ଯାଉଥିଲେ ବୁଲିବାକୁ। ସେଇଠି ବୋଧେ କିଛି ଖାଦ୍ୟ ଖାଇବାକୁ ଇଚ୍ଛା ଲାଗୁଛି। ତ ଆପଣ ଖାଇ ଦେଇଥିବେ ବୋଧେ ଆଉ।
ହଁ, ନିଶ୍ଚିନ୍ତ, ନିଶ୍ଚିନ୍ତ ସେଇଥିପାଇଁ ତ ଆଉ ଖାଇବାକୁ ଇଚ୍ଛା ହେଉନାହିଁ କିଛି।
ହଉ ହଉ ଠିକ୍ ଅଛି। ନିଜ ଦେହର ଯତ୍ନ ନିଅନ୍ତୁ କାଳେ ଆପଣଙ୍କ ଦେହ ବି ମଧ୍ୟ ଖରାପ ହୋଇଯାଇପାରେ ଖାଇବା ଯୋଗୁଁ। ଅତ୍ୟଧିକ।
ହଁ, ଏବେ ଯାଇଛି ସ୍ନାନ ପୂର୍ଣ୍ଣିମା ଯାଇଛି। ମୋତେ ବି ଲାଗୁଛି ମୋ ଦେହ ଖରାପ ହୋଇପାରେ ବୋଲି।
ହଁ, ହଁ ସ୍ନାନ ପୂର୍ଣ୍ଣିମା। ହଁ ତାହା ବି ସତକଥା। ଆଉ ଛାଡନ୍ତୁ ସ୍ନାନ ପୂର୍ଣ୍ଣିମାର ତ ଭଗବାନଙ୍କୁ ଗାଧୁଆ ହେଲା। ଆପଣ ସେ ଦୃଶ୍ୟ ଦେଖିଲେ।
ହଁ ଦେଖିବାକୁ ଯାଇଥିଲି। ଏଇ ବିମଲ ବାବୁ ଏବେ ଜଷ୍ଟ ମୋତେ ଫୋନ କରି ପଚାରୁଥିଲେ, କଣ କରୁଛ? ତ ତାଙ୍କୁ ସେ କଥା କହୁଥିଲି। କି ମୁଁ ଯାଇଥିଲି ପୁରି ଯାଇଥିଲି ଦେଖିକରି ଆସିଲି। ବହୁତ ଭଲ ଲାଗିଲା। ମନଟା ଟିକେ ଭଲ ଲାଗିଲା ମଧ୍ୟ।
ଆପଣ ଯାଇକି ଆପଣଙ୍କ ମନ ଶାନ୍ତ କରିଦେଲେ। ଆଉ ବିମଲ ବାବୁ ବି ତ ଆପଣ ଆମ ମୋତେ ବି ଡାକିପାରିଥାନ୍ତେ ଆମେ ବି ଯାଇପାରିଥାନ୍ତୁ।
ନା, ନା ବିମଲ ବାବୁ ଯାଇନାହାନ୍ତି। ମୁଁ ଏକା ଯାଇକରି ଆସିଥିଲି।
ଓ ବୋଧହୁଏ ମୁଁ କିଛି ଭୁଲ ବୁଝିଲି ଓହୋ ଆପଣ ଏକୁଟିଆ ଯାଇ ଯାଇପାରିଲେ ଯେଉଁଭଳି ଭିଡ ହୋଇଥିବ ତ ସେଇଠି?
ହଁ ଭିଡ଼ ତ ହୋଇଥିଲା କିନ୍ତୁ ଚଳିବ ସେଥିରେ କିଛି ଅସୁବିଧା ତ ହେଲା ନାହିଁ ବହୁତ ଭଲରେ ଭଲରେ ଦର୍ଶନ ହୋଇଗଲା କିନ୍ତୁ କହିବାକୁ ଗଲେ ଅସଲ ଏଇ ମାନେ କହିବାକୁ ଗଲେ ଯୋଉ ଭୁଲଟି ହେବ ସେଇଟା ହେଉଛି ଆମର ଇଏ ସମୟରେ କୋଉ ସମୟରେ କହିଲେ ମାନେ ଏଇ ରଥଯାତ୍ରା ସମୟରେ ହୋଇପାରେ ଆଉ।
ହଁ ହଁ ତା ବି ଠିକ କଥା ସେଠାରେ ଅନେକ ଭିଡ ହବ ଆଉ ଆଉ କିଛି ଲୋକଙ୍କ ଜୀବନ ପ୍ରତି ବିପଦ ହେଇପାରେ। ସେ ଛାଡନ୍ତୁ ମହାପ୍ରଭୁଙ୍କ ଦୟାରେ ସବୁ କିଛି ଠିକ ହୁଏ।
ନିଶ୍ଚୟ ନିଶ୍ଚୟ କିନ୍ତୁ ସେଇଠାରେ ହିଁ ସବୁ ଲୋକ ମାନେ ସବୁ ଚାହାଁନ୍ତି କି ସେଇଠାରେ ଯେମିତି ତାଙ୍କର ସବୁ କିଛି ସରିଯାଉ ବୋଲି।
ହଁ ହଁ ହଉ ସେ ଛାଡ଼ନ୍ତୁ ଆପଣ ଘର ଲୋକ କେମିତି ଅଛନ୍ତି?
ହଁ ଘର ଲୋକ ସବୁ ଠିକ ଠାକ ଅଛନ୍ତି ଆପଣ ତ ଜାଣିଥିବେ ମାଉସୀ କେତେ ଦିନ ପୂର୍ବରୁ ଆସିଥିଲେ।
ହଁ ହଁ ଆପଣଙ୍କ ମାଉସୀ ଏକୁଟିିଆ ଆସିଥିଲେ ଅନ୍ୟ କିଏ ଆସିନାହାନ୍ତି ତାଙ୍କ ସହିତ ତାଙ୍କର ପୁଅ କି ଝିଅ କି ତାଙ୍କ ସ୍ୱାମୀ?
ନା ନା ତାଙ୍କ ସ୍ଵାମୀ ମାନେ ଅର୍ଥାତ ମୋ ମଉସା ଆସିଥିଲେ କେବଳ ମାଉସୀ ମଉସା ଆସିଛନ୍ତି। ଅର୍ଥାତ ମାନେ କଣ ପାଇଁ କହିଲେ ମାନେ ତାଙ୍କ ପୁଅ ଯୋଉ ଝିଅ ଯୋଉଁମାନେ ସବୁ ସେମାନେ ସବୁ ବଡ ବଡ ସବୁ ସିଏ କିଏ ସବୁ ବାହର ଚାକିରି କିଏ ସବୁ ବାହାଘର ହେଇଗଲାଣି ତ ସେମାନେ ଆଉ କେମିତି ଆସିପାରିଥାନ୍ତେ।
ଓହୋ ତେବେ ତମେ ହିଁ ସାନ ଅଛ ସବୁଠାରୁ ମତେ ଲାଗୁଛି?
ନା ନା ମୁଁ ସାନ ନହେଁ ମୁଁ ମଝିଆ ଅଟେ।
ଓହୋ ତାହେଲେ ଠିକ ଅଛି। ତାହେଲେ ଠିକ ଅଛି। ଆଉ କୁହନ୍ତୁ କଣ ହେଲା ଆପଣଙ୍କ ଗ୍ରାମକୁ ଯିବା କଥା?
ଗ୍ରାମ ଯିବା କଥା ମତେ କାଁ ଲାଗୁନି ଆଉ କେବେ ଗ୍ରାମକୁ ଗଲା ଭଳିଆ କାରଣ ବି ସବୁ କିିଛି ଠିକ ଠାକ ନାହିଁ ତ ଠିକ ନାହିଁ ସେବୁ ସବୁ ଗାଁକୁ ଯାଇହବ କି ନ ଯାଇ ହବ।
ଠିକ ନାହିଁ ମାନେ ବୋଧ ହୁଏ କିଛି ଅସୁବିଧା ହେଛି ଆପଣଙ୍କର ମତେ ଲାଗୁଚି।
ହଁ ସେମିତି କିଛି ପାରିବାରିକ ତ୍ରୁଟି ଯୋଗୁ ସେ ସବୁ ହେଇଛି ଆଉ।
ଓ ହଉ ଛାଡନ୍ତୁ ଭଗବାନ କରନ୍ତୁ ସବୁ କିଛି ଠିକ ହେଇଯାଉ। ଆଉ ଆପଣଙ୍କ ତ ପାଠ ପଢ଼ିବାକୁୁ ଆରମ୍ଭ କରିସାରିବେଣି?
ନା ପାଠପଢା ଆରମ୍ଭ କରିନାହିଁ କାରଣ ସେସବୁର ସମୟ ଏବେ ଆସେନି ଆହୁରି ସମୟ ଅଛି ଆହୁରି ହାତରେ ମୋର ଅଛି ଆଉ କେତେ ଦିନ କହିଲେ ଆଜି ତ ଏଇ ସରିଲା ତେଣୁ ଆଉ ମୋ ପାଖରେ ଆଉ ସତେଇଶ ଦିନ କହିବାକୁ ଗଲେ ଆହୁରି ମାସେ ମତେ ଏବେ ପୁଣି ଘରେ ବସିବାକୁ ପଡିବ ତାପରେ ଯାଇକି ମୁଁ ଯାହା ମୋ ବିଦ୍ୟାଳୟର ପାଠ ଗ୍ରହଣ ମୁଁ କରିପାରିବି।
ଆପଣଙ୍କୁ ତ ମାସେ କୁହନ୍ତୁନି କୁହନ୍ତୁନି ମୋତେ ଆଗାମୀ ତିନିରୁ ଚାରି ଦିନ ଲାଗିଯିବ ମୁଁ ଆଉ କଣ କରିପାରିବି।
ଆରେ ବା ତିନିରୁ ଚାରି ଦିନ ପରେ ଯଦି ଆପଣଙ୍କ ପାଠ ପଢ଼ା ଆରମ୍ଭ ହେଇଯିବ ତେବେ ତ ବହୁତ ଭଲ କଥା।
ପାଠ ପଢା ନୁହଁ ଘଏତି କିଛି ଘର କାମ ଅଛି ଯାହା ତ ଆପଣଙ୍କୁ ମୁଁ କହିଦେଲି ପାଠ ପାଠପଢା ହଉ ତ ଆଉ ଦୁଇ ତିନି ମାସ ଲାଗିଯାଇପାରେ।
ଓହୋ ଏପରି କଥା କି ତେବେ ତ ଏହା ଶୁଣି ଟିକେ କଷ୍ଟ ହେଉଛି କାରଣ ଘରେ ବସି ବସି ମଧ୍ୟ ଭଲ ଲାଗୁନଥିବ ମୁଁ ଯେତିକି ଜାଣିଛି।
ହଁ ହଁ ମୁଁ ତ ସେଇଆ କହିଲି ଘର କାମରେ କିଛି ଲେଖାପଢ଼ା ଅଛି ମୁଁ ସେଇ କାର୍ଯ୍ୟ କରିଦଉ ଯାଉ ଆପଣ ତ ଜାଣିଛନ୍ତି ମତେ କଲେଜ ଅସୁବିଧା ଟିକେ ହୋଇଛି ମୁଁ ଆଉ କଣ କରିପାରିବି।
ନିଶ୍ଚୟ ନିଶ୍ଚୟ ଆଉ ଆପଣଙ୍କର ସନ୍ଧ୍ୟାବେଳେ ଆଜି କଣ ସବୁ ଭୋଜନ?
ଆମର ଭୋଜନ ହୋଇନାହିଁ ମୋର ଭାଇ ଓ ଭଉଣୀ ଚାଉମିିନ କରୁଛନ୍ତି। ମୋ ଭାଇ ଯେହେତୁ ଏତେ ଦିନ ପରେ ଆସିଛନ୍ତି ଦୂର ଦେଶରୁ ତ ସେଥିପାଇଁ ଆମେ ଖାଦ୍ୟ ଗ୍ରହଣ କରୁଛୁ।
ଓହୋ ଆପଣ ଭାଇଙ୍କ ବିଷୟରେ ଟିକେ କଣ ଜଣଉନାହାନ୍ତି କଣ ଦୂରରୁ ଆସଛନ୍ତି କଣ।
ସେ ଦୂରରେ ରହୁଥିଲେ କାମ କରୁଥିଲେ କାମ କରୁଥିଲେ ଏଇଠୁ ବହୁତ ଦୂର ହେବ।
ତଥାପି କେଉଁ ଜାଗାରେ?
ସିଏ ଯାହା ହେଲେ ବି ଆମର ବମ୍ବେ, ମୁମ୍ବାଇ।
ଓହୋ କେଉଁ କାମ କରନ୍ତି କି ଭାଇ?
ସିଏ ଅଛି ତାଙ୍କର ଗାଡି କାମ ତ ସେଇ କାମରେ ସିଏ ବେସ୍ତ।
ହୁଁ ଯାହା ହଉ ଆପଣଙ୍କର ଭାଇ, ଭଉଣୀ ସବୁ କେତେ ଦିନ ପରେ ସବୁ ଏକାଠି ହୋଇଚନ୍ତି ତେବେ ଆପଣ ତ ପୁରା ଗୋଡ ତଳେ ଲାଗୁନଥିବ ଆପଣ ତ ପୁରା ପୁରା ଖୁସି ମନରେ ପୁରା ସବୁ ସବୁ କିିଛି ମାନେ ପାଳନ କରିଥିବେ ଆଉ ନା କଣ?
ହଁ ହଁ ମୁଁ ତ ନିଶ୍ଚିନ୍ତ ଭାବେ ଖୁସି ଅନୁଭବ କରୁଛି। ଆପଣଙ୍କର ଭାଇ, ଭଉଣୀ ଆସିବେନି କି ଘରୁକୁ ଆପଣଙ୍କର?
ନା ସେମାନେ ସବୁ ଏବେ ଆସିବାର ନାହିଁ ବହୁତ ସମୟ ଅଛି ତା ପାଇଁ। କିଏ?
ମୁଁ ବି ସେଆ ଭାବୁଥିଲି ଆପଣଙ୍କ ଭାଇ ଭଉଣୀଙ୍କୁ ମୁଁ ଦୀର୍ଘ କେତେ ଦିନ କେତେ ଦିନ ତ ନୁହଁ କେତେ ମାସ ପୂର୍ବରୁ ଦେଖିଥିଲି ତ ମତେ ଲାଗୁଚି କାଳେ ଆସିବି?
କେତେ ମାସ ପୂର୍ବରୁ ମାନେ ଆପଣ ତ କେବେ ଦେଖିନାହାନ୍ତି ହୁଏତ ମୁଁ ଯେତିକି ଜାଣିଛି?
ନାଇଁ ନାଇଁ ମୁଁ ଦେଖିଥିଲି ନା ମୁଁ ନିଶ୍ଚିନ୍ତ ଭାବେ ଦେଖିଦି ଥିଲି ଆପଣଙ୍କ ଏକର ପୂଜା ହଉଥିଲା। ହ
ଓହୋ ଆପଣଙ୍କ ହୁଏତ ବୋଧେ କିଏ ମନେ ପକାଉଛନ୍ତି?
ତୁ କସ ହଉ ଆପଣ କୁହନ୍ତୁ ଆପଣ କୁହନ୍ତୁ ମୁଁ ଶୁଣୁଚି ଆପଣ କୁହନ୍ତୁ।
ଓହୋ ଆପଣ କଣ ବ୍ୟସ୍ତ ରହିଯାଇଛନ୍ତି ବୋଧେ ସେଥିପାଇଁ ଏମତି କଥା କହୁଛନ୍ତି ଆଉ କଣ। କଲ ରେ ଯାହା ହଉ ଆପଣ ଅଛନ୍ତି ସେଥିପାଇଁ ମତେ ଖୁସି ଲାଗୁଚି କିନ୍ତୁ ଟିକେ କଣ କହିଲେ ମାନେ? ଟିକେ ସ ଶବ୍ଦ ପ୍ରଦୂଷଣ ହେଲା ବୋଲେ ମୋତେ ମନାେ ହେଉଅଛି।
ହଉ ଛାଡ ସେଥିରେ ବା ଆଉ କଣ କରିବା ସୀମିତ ହୁଏ ସବୁ କିଛି ଆଉ ଆଉ ଆପଣଙ୍କର ତ ଏକ ପୂଜା ହଉଥିଲା ମୁଁ ସେଇଠି ଦେଖିଲି ସେମାନଙ୍କୁ।
ଆମର ପୂଜା ହଉଥିଲା କେଉଁ ପୂଜା କହିଲେ ମୋରତ କାଇଁ କିଛି ମେ ପଡୁ ନାହିଁ ଏଇ ବିଷୟରେ।
ଆପଣଙ୍କୁ ତ ଷୋହଳ ବର୍ଷ ସମୟରେ ହୋଉଥିଲା।
ଓହୋ ଜଗନ୍ନାଥ ଆଶ୍ରମ କଥା କହୁଛନ୍ତି କି?
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ଓହୋ ହ ତାହା ମଧ୍ୟ ମାନେ ଗୋଟେ ଭଲ ଦିନ ଆଉ ଥିଲା ସବୁ ସବୁ କିଛି ଭଲରେ ଭଲରେ ଚାଲୁଥିଲା। ଯାହା ହଉ ଠିକ ଠାକ୍ ଥିଲା କିନ୍ତୁ? ଯାହା ହଉ ସେ ସବୁ ସେଇ ସମୟରେ ସରିଯାଇଥିଲା ଯଦି ଏଇ ସମୟରେ ହେଇଥାନ୍ତା ତେବେ ଏତେ ବି ଆଉ ଖୁସି ଲାଗିନଥାନ୍ତା ସେ ତମେରେ ମାନେ ଆପଣ ନିଜେ ଆଣିଛନ୍ତି ମାନେ କେତେ ଖୁସି ଲାଗେ ସେ ସବୁ ସମୟରେ ହେଲେ ଏବେ ସେସବୁ ବିଷୟରେ କଣ କହିଲୁ ସବୁ କିଛି ମନ ଛାଡିଗଲାଣି।
ହଉ ହଉ ଆପଣ କୁହନ୍ତୁ ମୁଁ ଯୋଉ ବାହାରକୁ ଯାଇଥିଲି ଆପଣଙ୍କୁ ଶବ୍ଦ ପ୍ରଦୂଷଣ ବେଶୀ ଏମିତି ହୋଇଇଚି ନା ବେଶୀ କିଛି ଅସୁବିଧା ହଉଚି ନା ଚଳିବ?
ନାଇଁ ନାଇଁ ଚଳିଲା ଭଲି ସେମିତି ବିଶେଷ କିଛି ଅସୁବିଧା ହୋଇନାହିଁ ଚଳିବ ସେ ମାନେ ଚଳିବ କିଛି ଅସୁବିଧା ନାହିଁ ଆପଣ କୁହନ୍ତୁ।
ସେ ଏକ ମୋର ଭଉଣୀ ଥିଲେ ତ ସେ ମତେ ଖାଇବାକୁ ଡାକୁଥିଲେ ତ ସେଇଥିପାଇଁ।
ହୋଉ ଆପଣ କଣ ଖାଇବାକୁ ଗଲେଣି ନା ଯାଇନାହାନ୍ତି?
ମୁଁ ଯିବି ଆଉ କିଛି ସମୟ ପରେ ଯିବି ଯିବା ପରେ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ। ଆପଣ ନହେଲେ ଆଉ କଣ କରୁଥିବେ ମୁଁ ଆପଣଙ୍କୁ ତାପରେ କିଛି ସମୟ ପରେ କରିବି ଆଉ ନା କଣ କହୁଛନ୍ତି?
ହଁ ହଁ ନିଶ୍ଚୟ ଚଳିବ ସେଥିରେ କିଛି ଅସୁବିଧା ନାହିଁ କିନ୍ତୁ ଆପଣ କଣ କହିଲେ ମାନେ କଣ ଖାଇବାକୁ ଯିବେ କି ଆପଣ ଏମତି କଣ କରିଛନ୍ତି କି ଚାଉମିିନ କରିଛନ୍ତି ମାନେ କଣ ଆମିଷ ନା ସାଧା?
ଆମିଷ କେଉଠୁ କରିବ ଆଜି ତ ମଙ୍ଗଳବାର ତ ସାଧା ହିଁ ହୋଇଛି ନା ଆମିଷ କେଉଠୁ ଆଣିବୁ କୋଉଠୁ ଆମେ ତ ଗ୍ରାମରେ ଅଛୁ ତ। ଏମିତି କିଛି ନାହିଁ ସେଥିପାଇଁ ସାଧା ଖାଉଛୁ।
ଓହୋ ଗ୍ରାମର କଣ ଆମିଷ ମିଳୁ ନାହିଁ କି?
ନାଇଁ ମିଳୁଛି ଯେ କିନ୍ତୁ ଯିବାକୁ ପଡିବ ଦୂରକୁ ଆଉ କିଏ ବା ସନ୍ଧ୍ୟାବେଳେ ଆମିଷ ଖାଇବା ଆପଣ କହୁନାହାନ୍ତି?
ହଁ ତାହା ବି ମଧ୍ୟ ସତ କଥା। କିନ୍ତୁ ହୁଁ କଣ ବା ଆଉ କହିହେବ ଆଉ।
ଆମେ ସିନା ସହରରେ ଥିଲେ ବୋଲି ଖାଇଯାଉଥିଲେ ଏଠି କଣ ସବୁ କିିଛି ମିଳିବ ଯାହା ହେଲେ ବି ଟିକେ ଦୂରକୁ ଯିବାକୁ ପଡିବ।
ହଁ ତା ପଥ ସତ କଥା ଆଉ ଆପଣ କିଛି ସିନେମା ଦେଖିବାକୁ ଗଲେଣି ଏଇ ସବୁ ଭିତରେ ନା ଯାଇନାହାନ୍ତି କୋଉଠି?
ନାଇଁ ନାଇଁ ଯାଇ ନହିଁ ଆଗାମୀ ଲାଗିବ ଏକ ମାସ କି ଦୁଇ ମାସ ଯେହେତୁ ତ ଏବେ ଟିକେ ପଇସା ପତ୍ର ଅଭାବ ତ ହେଲେ ଯିବାର ଅଛି ନହେଲେ ନାଇଁ ପଇସା ବଞ୍ଚେଇ କଣ କରିବି।
ଓହୋ ତେବେ ତ ବେଶ ବହୁତ ଭଲ କଥା। ଆଉ ଆପଣଙ୍କର ଗାଁରେ ସବୁ କଣ କଣ ଦେଖୁଛନ୍ତି କେମିତି କଣ ସବୁ ମୌଜ ମସ୍ତି କରୁଛନ୍ତି? ମତେ କିଛି ଜଣାଉନାହାନ୍ତି ଆଉ?
ନାଇଁ ନାଇଁ ସେମିତି କିଛି ମୌଜ ମସ୍ତି ନାହିଁ ସ୍ଥାନୀୟ ମନ୍ଦିରରେ କିଛି ଆସନ୍ତାକାଲି ଯଉ ଦେବସ୍ନାନ ପୂର୍ଣିମା ଥିଲା ଆପଣ ଜାଣିଥିବେ ତ ସେଇଠି ହଉଥିଲା ଭଜନ କୀର୍ତ୍ତନ ସେଇଠି ଟିକେ ଶୁଣୁଥିଲି ଖାଲି ଭୋଜନ ଭଲ ଲାଗୁଥିଲା ବି ଆତ୍ମା କୁ।
ହଁ ଆମ ଏ ଘର ପାଖରେ ଯୋଉ ଜଗନ୍ନାଥ ମନ୍ଦିର ଯୋଉ ଆଶ୍ରମ ସେଠାରେ ମଧ୍ୟ ଅନୁଷ୍ଠିତ ହେଇଥିଲା ଏଇ ପର୍ବ।
ଆପଣ ଯାଇଥିଲେ କି?
ହଁ ସେଇ ଦୁଇ ପହର ଶ୍ରମରେ ଯାଇଥିଲି ଭୋଜି ହଉଥିଲା ତ ତେଣୁ ଯାଇଥିଲି।
ମୁଁ କିନ୍ତୁ ଯାଇପାରିଲିନି ମୁଁ ସନ୍ଧ୍ୟା ସମୟରେ ଭଜନ କୀର୍ତ୍ତନ ସମୟରେ ଯାଇଥିଲି ଟିକେ ଦେଖିଦେଇକି ଆସିଲି।
କେଉଁଠି ଭୁବନେଶ୍ୱର ଜଗନ୍ନାଥ ଆଶ୍ରମକୁ?
ନାଇଁ ନାଇଁ ଆମ ଗ୍ରାମରେ ଅଛି ଜଗନ୍ନାଥ ମନ୍ଦିର ନା।
ଓହୋ ତେବେ ତ ବେଷ୍ଟ ଭଲର କଥା ଆପଣର ଭଲ ଦୃଷ୍ଟି ନିରପେକ୍ଷ କରିଥିବେ ଭଗବାନଙ୍କ ଉପରେ?
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ କିନ୍ତୁ ଗାଧବା ସମୟରେ ମୋର କିଛି କାମ ପଡିଲା ତ ମୁଁ ଆଉ ଏତ ଦେଖିପାରିଲି ନାହିଁ ରାତି ସମୟରେ ଦେଖିଲବ ମୁଁ ଖାଇବାକୁ ଯାଉଛି ଆପଣ ଯାଆନ୍ତୁ କଣ କରିବି ମୁଁ କିଛି ସମୟ ପରେ କରୁଛି ଆପଣଙ୍କୁ ଆଉ।
ଆଚ୍ଛା ହଉ ତେବେ ଆପଣ ତ ଖାଇବା ପାଇଁ ପୁରା ହେଲେଣି। ଯାଆନ୍ତୁ ଭଲରେ ଭଲରେ ଖାଆନ୍ତୁ ଏକା ଏକା ଭାଇ ଭଉଣୀଙ୍କ ସହ ମିଶି ଖାଆନ୍ତୁ ଆଉ କଣ କରିବା।
ଠିକ୍ ଅଛି ଠିକ୍ ଅଛି ମୁଁ ଆପଣ କରୁଛି ଆପଣ ଥାଆନ୍ତୁ ପାଞ୍ଚ ଦଶ ମିନିଟ୍ ଥାଆନ୍ତୁ ମୁଁ କରୁଛି ଆଉ।
ଠିକ୍ ଅଛି ଠିକ୍ ଅଛି।